ସାଙ୍ଗ ଶୁଭ ସନ୍ଧ୍ୟା।
ହଁ ସାଙ୍ଗ ଶୁଭ ସନ୍ଧ୍ୟା। କେମିତି ଅଛ?
ଭଲ ଅଛି, ତମେ?
ମୁଁ ବି ଭଲ ଅଛି, ଆଉ ତ ଆଜି ତମେ ସକାଳୁ ଉଠିକି କଣ କଲ?
ସକାଳୁ ଉଠି ନିଜର ନିତ୍ୟକର୍ମ କଲେ ନିତ୍ୟକର୍ମ କଲେ ଖାଇସାରିଲି ଖାଇ ପିଇ ତାପରେ ଆମର ଘରେ ବି ଅଛନ୍ତି। ଗାଈ ଅଛି, ଶୁଆ ଅଛି ତାକୁ ଟିକେ ଖାଇବାକୁ ଦେଲି।
ଭଲ କଲ। ମୁଁ ବି ସକାଳୁ ଉଠିଲି ମୋର ନିଜର ନିତ୍ୟକର୍ମ ସାରି ଲି ଆଉ ତାପରେ ମୁଁ ଟିକେ ଯୋଗ ଆଉ ବ୍ୟାୟାମ କଲି କରିସାରିଲା ପରେ ମୋର ଜଳଟା ଖାଇକି ବା ଟ ଆଉ ତ ତମର ତାହେଲେ ଗାଈ ଅଛି ନା?
ହଁ।
ଆଉ ହଁ କାରଣ ଗାଈ ତ ଆମ, ହଁ ଆମ ଘରେ ବି ଅଛି। ଆଉ ତମେ ମୋତେ ବି ସେମାନଙ୍କୁ ସେବା କରିବା ପାଇଁ ବହୁତ ଭଲ ଲାଗେ। ଆଉ ତୁମକୁ?
ହଁ, ମତେ ବି ବହୁତ ଭଲ ଲାଗେ।
ହଁ, ଆଉ ଜାଣିଛ ନା ଗା ଗାଈ ଠୁ ଗାଈଠୁ ଆମେ କେତେ ସାରା ସୁବିଧା ପାଇଥାଉ ଯେମିତି ଗାଈ ଆମକୁ କ୍ଷୀର ଦେଉଛି, ଆଉ ଘିଅ ଛେନା, ଦହି କେତେ କଣ ପୁଷ୍ଟିକର ଖାଦ୍ୟ ଆମେ ସବୁ ଗାଈଠୁ ପାଇଥାଉ।
ହଁ, ଆଉ ଜାଣିଛ ନା ଆମେ ବି ଯେତେବେଳେ କୌଣସି ବି ପୂଜା କରୁ ଆଗେ ଗାଈର ଗୋବର ଗାଈ ଗୋବର ହିଁ ଆବଶ୍ୟକତା ପଡେ।
ହଁ, ତାକୁ ପବିତ୍ର ବୋଲି ମନାଯାଏ।
ହୁଁ।
ପବିତ୍ର ବୋଲି ମା ଆଉ ଗାଈ କେତେ ଜିନିଷ ଦିଏ ଛେନା ଦିଏ କ୍ଷୀର ଦିଏ, ଘିଅ ଦିଏ
ହଁ, ଆଉ ମୋତେ ନା ଗାଈମାନଙ୍କୁ ଗା ଦେ ଆମେ ବି ସେ ଆମର କର୍ତ୍ତବ୍ୟ କାରଣ ସେମାନେ ଆମକୁ ଏତେ ସାରା ସାହାଯ୍ୟ କରୁଛନ୍ତି ଆଉ ସେମାନଙ୍କ ପାଟିବି ମାନେ ସେମାନଙ୍କୁ ତ ମାନେ କଥା କହିବାର ଶକ୍ତି ନାହିଁ ସେମାନଙ୍କୁ କେମିତି ଠିକ୍ ଟାଇମ ରେ ଖାଇବା ଦ ବା ଆଉ ସେମାନଙ୍କର ସେବା କରିବା ସେ ସବୁ ଦାୟି ତ ହଉଚି ଆମର ତ ସେଥିଲାଗି ଆମେ ସବୁଦିନ୍ ଯେମ୍ତି ଏବେ ତ ଏତେ ଜୋରେ ଖରା ହଉଚି ସେମାନଙ୍କୁ ବି କେତେ କଷ୍ଟ ହଉଥିବ ତ ଆମେ ଚେଷ୍ଟା କରିବା ତାଙ୍କୁ ସେମାନ କେମ୍ତି ଥଣ୍ଡା ସ୍ଥାନରେ ରଖିବା ଆଉ ସେମାନଙ୍କୁ ଗାଧେଇ ଦବା ଠିକ୍ ଟାଇମ୍ ରେ ଖାଇବା ଆଉ ପିଇବା ପାଇଁ ଦବା।
ହୁଁ ଠିକ୍ କଥା କହିଲ ଏବେ ଆମର ବି ଗାଈ ଅଛି। ତିନିଟା ତ ଆମେର ବି ଆମ ଘରେ ବାପା ଗାଧେଇ ଦଉଥିଲେ। ଗାଈ ବାଛୁରୀ ସମସ୍ତଙ୍କୁ ଯେହେତୁ ଏତେ ଗରମ୍ ଖରା ହଉଚି ନା ଆମକୁ ବି ଯେମିତି ଗରମ୍ ହଉଚି ତାଙ୍କୁ ବି ସେମ୍ତି ହଉଚି ନା ତ ସେଥିପାଇଁ ତାଙ୍କୁ ଗାଧେଇ ଦଉଥିଲେ। ଆଉ ତମ ଘରେ କଣ ଶୁଆ ଫୁଆ ଅଛନ୍ତି ନା ନାଇଁ?
ଏବେ ତ ଆମ ଘରେ ଗୋଟେ ଶୁଆ ନାଇଁ କିନ୍ତୁ ଯେତ ଆଗରୁ ଆମ ଘରେ ଗୋଟେ ଶୁଆ ଥିଲା। ଆଉ ଜାଣିଚ ନା ସେ କଥା ବି କହୁଥିଲା ଯେମିତି ଡାକୁଥିଲା ମିଟୁ ଆଉ ଅପା ଆଉ ଜୟ ଜଗନ୍ନାଥ ବି ସେ ଶୁଆ କୁହେ। ଆଉ ଜାଣିଚ ସେଇ ଶୁଆ ପିଜୁଳି ଖାଇବା ପାଇଁ ବହୁତ୍ ଭଲ ପାଏ।
ହୁଁ ତାପରେ ବି ଗୋଟେ ଜିନିଷ ଶୁଆ ଟା ଯଦି ଘରେ ଥିବ ଯିଏ ବି ଘରକୁ ଆସିଲା ନା ସେତବଳେ ଡାକିବ। ତାକୁ ଡାକିବ ସେ ବହୁତ୍ ସୁନ୍ଦର୍ ଲାଗେନା ଶୁଣିବାକୁ ତା କଥା।
କହୁଚି ଆମ ଶୁଆ ବି କଥା କୁହେ ନା ସେଇଠି ବହୁତ୍ ଭଲ ଲାଗେ।
ହୁଁ ତ ଆମର ନଥିଲା। ଆମର ଏଠି ସୁବିଧା ନାହିଁ ନା ରଖିବା ପାଇଁ ତ ସେଥିପାଇଁ ଆମେ ରଖିନୁ। ଆମ ଘର ସାମ୍ନାରେ ଜଣଙ୍କର ଶୁଆ ଅଛି ଆମର ଗଛ ଅଛି ସେ ପିଜୁଳି ନେଇକି ତାକୁ ଦିଏ ଯାହା ଟିକେ ଫଳ ହେଲା
ଆଉ ଜାଣିଚନା ଆଉ ଏମ୍ତି ସବୁ ଆମକୁ ଏମ୍ତି ସବୁ ପଶୁ ପକ୍ଷୀ ରଖିଲେ ହିଁ ବହୁତ୍ ଭଲ ଲାଗେ ସେମାନଙ୍କ ସେବା କରିବା ପାଇଁ ବହୁତ୍ ଭଲ ଲାଗେ ଯେମିତି କୁକୁର-କୁକୁର ହଉଚି ଗୋଟେ ସବୁ ଠୁ ବିଶ୍ୱସ୍ତ ପ୍ରାଣୀ ସିଏ ମାନେ ସିଏ ଯଦି ଘରେ ଥିବ ମାନେ କିଛି ବି ଗୋଟେ ମାନେ ଚୋର ଇଏକୁ ଘରକୁ ପୁରେଇବା ପାଇଁ ଦବନି, ଆଉ
ହଁ-ହଁ।
ହୁଁ କୁକୁର ରଖିଲେ ଆଉ-ଆଉ ଜାଣିଛ ନା ବହୁତ୍ କିଛି
କଣ କହିଲ?
ହଁ କୁକୁର ରଖିବାଟା ବି ବହୁତ୍ ଭଲ। ସମସ୍ତେ ବି କୁକୁର ବି ରଖନ୍ତି କୁକୁର ଆମେ ବି ସୁରକ୍ଷିତ ରେ ରାତିରେ ଆମେ ଶୋଇପାରିଆ।
ବହୁ ସୁରକ୍ଷା କରିଥାଏ ଆମ ଘରର ବି ସୁରକ୍ଷା କରିଥାଏ ଆଉ ଯୋଉମାନେ ରଖନ୍ତି ସେମାନଙ୍କ ପାଇଁ ସେ ବହୁତ୍ ବିଶ୍ୱାସୀ।
ହୁଁ।
ଆଉ ଗାଁରେ ବି ବହୁତ୍ ସାରା ଲୋକ ହଁ ଛେଳି ପାଳନ କରନ୍ତି ଛେଳିକୁ ବି ତାଙ୍କର ଜୀବିକା ରୂପେ ମାନେ ଇଏ ଛେଳି ପାଳନ କରିକି ତାଙ୍କର ରୋଜଗାର କରନ୍ତି।
ହୁଁ ଆମ ଏପଟରେ କରନ୍ତି ତମ ସେପଟେ କରନ୍ତି ନା-ନା ନାଇଁ?
ହଁ ଆମର ବି କରନ୍ତି ତାକୁ କହିବୁ କମ୍ ଖ ମାନେ କମ ରେ କି ମାନେ କିଣିବେ ଆଉ ସେଥିରେ ମାନେ ଖର୍ଚ୍ଚ ବି କମ ହୁଏ କିନ୍ତୁ ସେଥିରେ ବହୁତ ସାରା ଲାଭ ହୁଏ ନା ମୋତେ ଶୁଣିବାକୁ ମିଳି ମାନେ ମୁଁ ଶୁଣିଥି
ହଁ ତମକୁ ତ ଶୁଣିବାକୁ ଆମ ଘର ପାଖରେ ରଖିଛନ୍ତି
ହଁ। ଭଲ କଥା ଆଉ ସେମାନେ ବି ବହୁତ ଘାସ ପ ପତ୍ର ଖାଆନ୍ତି। ଛେଳିମାନଙ୍କୁ ଛୋଟ ଛୋଟ ଛେଳି -ମାନେ- ଭଲ ଲାଗେ ଆଉ ସେମାନଙ୍କୁ ଖାଇବାବ ପାଇଁ ବି ବହୁତ ଭଲ ଲାଗେ।
ହଁ ବହୁତ ଲୋକ ସମସ୍ତେ କିଛି ନା କିଛି କିଛି କିଛି ପଶୁ ପକ୍ଷୀ ରଖିବାକୁ ଭଲ ପାଆନ୍ତି।
ହଁ ଠିକ କହିଲ ତମେ। ଆଉ ଯେଉଁ କୁକୁଡ଼ାରେ ସବୁ ଯେଉଁ ଲୋକମାନେ ଯେଉଁ କୁକୁଡ଼ାକୁ ପାଳନ କରନ୍ତି ଯେଉଁ ଫାର୍ମରେ ଯୋଉ କୁକୁଡ଼ା ରଖନ୍ତି ସେଠି ଯେଉଁ ବହୁତ ସାରା କୁକୁଡ଼ା ଥାଆନ୍ତି ସେଇଟା ଦେଖିବା ପାଇଁ ମୁଁ ବହୁତ ବଢ଼ିଆ ଲାଗେ ନା ସେମାନେ ଯୋଉ ଟିକେ ଟିକେ ଉଡନ୍ତି ବୁଲନ୍ତି। ଆଉ କୁକୁଡ଼ା ଠୁ ବି ଆମକୁ ବହୁତ ସାରା ଲାଭ ମିଳିଥାଏ। କୁକୁଡ଼ା ଅଣ୍ଡା ଦିଏ। ଆଉ ସେଇଟା ବି ଖାଆନ୍ତି। ଆଉ କିଛି ଲୋକ ମାଂସ ଭାବରେ ବି ବ୍ୟବହାର କରନ୍ତି।
ହୁଁ, ଆଉ ଗୋଟେ ଜିନିଷ ଜାଣିଛ ନା ଆଉ ଗୋଟେ ଜିନିଷ ଜାଣିଛ ନା କୁକୁଡା ର ଯୋଉ ଅଣ୍ଡା ଟା ତ ବହୁତ ପୁଷ୍ଟ ପୃଷ୍ଟିକର ଖାଦ୍ୟ। ସେଥି ପାଇଁ ଡକ୍ଟର ମାନେ ବି କହନ୍ତି ଦେହ ଖରାପ ହେଲେ ଅଣ୍ଡା ଖାଇବା ଦରକାର। ସମସ୍ତେ ଆମକୁ ବି କହନ୍ତି ଅଣ୍ଡା ଖାଇବା ଦରକାର। ପ୍ରୋଟିନ୍ ବହୁତ ମିଳେ ତା ଦେହରୁ। ଏଇ ସବୁ ଜିନିଷ ଆଉ ବହୁତ
ଆଉ ତୁ ଉ ହଁ ଦେଖୁଥିଲି କିଏ କୋଉ କୋଉ ଲୋକ ମାନେ ବତକ ବି ରଖୁ ରଖନ୍ତି ନା ଘରେ ପାଳନ୍ତି।
ହୁଁ। ବତକ ଯେତେବେଳେ ପୋଖରୀ ହେଲା ଉଁ ପୋଖରୀରେ ତ ଆମେ ଦେଖିଛୁ ବଡ ପୋ ପୋଖରୀର ଏକା ସହିତ ସବୁ ଯାଉଥିବେ କେତେ ସୁନ୍ଦର ଲାଗେ। କହିଲ ତାଙ୍କର ଛୋଟ ଛୋଟ ଛୁଆ ସହିତ। ଆଉ ମୋ ଏସବୁ ରଖନ୍ତି ଏସବୁ।
ହଉ ଯେତେବେଳେ ମୟୂର ଆମେ କେଉଁ ବଣ କି ଜଙ୍ଗଲରେ ଦେଖିବୁ ମୟୂର ମୟୂରକୁ ଦେଖିଲେ ସେ ଯେତେବେଳେ ମାନେ ବହୁତ ବଢିଆ ଲାଗେନି ମୟୂର ଦେଖିବା ପାଇଁ।
ହଁ ମୟୂର ଯେତେବେଳେ ପୁରା ପିଚ୍ଛ ତାର ଖୋଲେ।
ହଁ ତାର ପୂଚ୍ଛଟା ଯେତେବେଳେ ପୁରା ଖୋଲେ ହଁ ଠିକ୍ କହିଲ।
ସୁନ୍ଦର ଲାଗେ।
ଆଉ ଯୋଉ ଆଉ ତମକୁ ସବୁ କଣ କଣ ରହ ଭାଇ କୋଉ । ଆ ମାଙ୍କୁ ସେବା କରିବା ପାଇଁ ଭଲ ଲାଗେ।
ହୁଁ। ଫାଷ୍ଟ ତ ଆମ ଓଡିଆ ମାନେ ସମସ୍ତଙ୍କ ଘରେ ଦେଖିବ ଗାଈ ଥିବ। ଗାଈ କୁ ଆମେ ମା ବୋଲି ମାନୁ। ଗାଈକି ଏବେ ମା ମାରିଲ ମାନ ଗାଈ ରଖି ଦଉ ଛେଳି ଲାଭବାନ ହୋଉ। ତା ଦେହରେ କିଛିଟା। କିଛିଟା ନୁହଁ ବହୁତ ରୋଜଗାର। ଭଲ ରୋଜଗାର ଆସେ କୁକୁଡା ଛେଳି ବିଲେଇ। ବିଲେଇ ରଖିଲେ ଆମ ଘରେ ମୂଷା ଫୂଷା। ଏଇସବୁ ଜିନିଷରେ ମୂଷା କଣ କରନ୍ତି। ଆମର ଖାଦ୍ୟ ଖାଦ୍ୟ ସେ ନଷ୍ଟ କରିଦିଅନ୍ତି। ତ ବିଲେଇ ଥିଲେ ସେ ଜିନିଷ ଟେନସନ ରହିବନି ସୁରକ୍ଷାରେରେ ରହିବ।
ହଁ ଆଉ ବି ହଁ ଆଉ ଆମେ ବି ଯେଉଁ ସବୁ ପଶୁପକ୍ଷୀମାନଙ୍କୁ ରଖିବା। ସେମାନଙ୍କୁ ଆମେ ଚେଷ୍ଟା ମାନେ ଆମେ ସବୁବେଳେ ସେମାନଙ୍କୁ ଠିକ ଟାଇମ ରେ ଖାଦ୍ୟ ଦବା ଆଉ ପରିଷ୍କାର ପାଣି ବି ମଧ୍ୟ ପିଇବା ପାଇଁ ଦବା ଆଉ। ପୁଣି ସେମାନଙ୍କ ପାଇଁ ସବୁବେଳେ ସଫା ଆଉ ସୁରକ୍ଷିତ ସ୍ଥାନର ମାନେ ରହିବା ପାଇଁ ବ୍ୟବ ବ୍ୟବସ୍ଥା ମଧ୍ୟ କରିବା।
ହଉ ସେଇଟା ଠିକ କଥା। କାହିଁକିନା ଆ ଆଉ ଗୋଟେ ଜିନିଷ ଆମେ ଯଦି ଗୋଟେ ପଶୁ ପକ୍ଷୀକି ଆଣିକି ରଖିଲେ ଆମେ ହିଁ ତା ସୁରକ୍ଷା ସେ ଜିନିଷ ଚିନ୍ତା କରିବା ତାପରେ ଆମର କଣ ଅସୁବିଧା ହଉଛି ଆମେ କହିପାରିବା।
ହଁ ସେମାନଙ୍କର ତ କଥା କହିବା ମାନେ ସେମାନଙ୍କୁ କଥା କହିପାରିବେନି। ତ ଆମେ ସେଥିପାଇଁ ଚେଷ୍ଟା କରିବା ସେମାନଙ୍କର ଯଦି କିଛି ଦେହ ହଠାତ୍ ଅସୁସ୍ଥ ହେଉଛି କି? କିଛି ହେଉଛି ଆମେ ତୁରନ୍ତ କେମିତି ପଶୁ ଡା ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆଉ ସେମାନଙ୍କୁ ଠିକ୍ ଭାବରେ ଚିକିତ୍ସା ଦେବା ଯେ ଯାହାଫଳରେ କି ସେମାନେ ସୁସ୍ଥ ହୋଇଯିବେ।
ହଁ।
ଆଉ ଆଜିକାଲି ଆ ମାନେ ଗାଈ ବଳଦ ଏମାନେ ଚାଷ କାର୍ଯ୍ୟରେ ବି ବହୁତ ସାରା ସାହାଯ୍ୟ ମଧ୍ୟ କରନ୍ତି।
ହୁଁ। ଗାଈ କିି ଆମର ତ ମା ବୋଲି ମାନେ ତାପରେ ବି କୁହାଯାଏ ଓଡିଆରେ ତେତିଶ କୋଟି ଦେବତା ଗାଈ ଦେହରେ ଅଛନ୍ତି। ତମେ ଜାଣିଛ କି ନାଇଁ।
କଣ କହିଲ?
ଆମର କହନ୍ତି ଓଡିଆରେ ଗାଈ ଦେହରେ ତେତିଶ କୋଟି ଦେବଦବୀତା ରୁହନ୍ତି।
ଆଉ ଆମେ ରାକ୍ଷୀ ପୂର୍ଣ୍ଣିମାରେ ବି ପୂଜା କରିଥାଉ।
ହୁଁ।
ସତ କଥା ସେମାନଙ୍କୁ ଆମେ ବି କାରଣ ଆମେ ହିଁ ତାକୁ ଯେମିତି ସମ୍ମାନ ଦେବା ଆମକୁ ଆମର ସେ ଟା ଦାୟିତ୍ୱ ସେମାନଙ୍କୁ ସମ୍ମାନ ଦେବା ସେମାନଙ୍କୁ ଭଲରେ ରଖିବା କାରଣ ସେଇମାନଙ୍କ ଦ୍୍ୱାରା ହିଁ ଆମର ପରିବେଶର ସନ୍ତୁଳନଟା ଠିକ୍ ରହୁଛି।
ହଁ କେମିତି ତାକୁ ସୁରକ୍ଷିତ ଦେବା। କେମିତି ତାକୁ ରଖିବା। ତାପରେ ଆଉ ଗୋଟେ ଜିନିଷ ଯାହା ଆମର ଯୋଉ ରାକ୍ଷୀ ପୂର୍ଣ୍ଣିମା ହେଲା ସେଥିରେ ରାକ୍ଷୀ ବାନ୍ଧନ୍ତି। ପ୍ରଥମ ଖାଦ୍ୟ ଯାହା ହେଲା ସେଟା ତାଙ୍କୁ ହିଁ ଦିଆଯାଏ।
ହଁ ଠିକ୍ କଥା କହିଲ ସେଥିପାଇଁ ଆମେ ଆଜ୍ ଆମେ ସେଥିଲାଗି ଆମେ ଦିଇ ଜଣ ମିଶିକି ଚେଷ୍ଟା କରିବା ଆମେ କେମ୍ତି ପଶୁପକ୍ଷୀମାନଙ୍କର ଆମେ ସେବା କରିବା। ହ
ତାପରେ ଆଉ ଗୋଟେ ଜିନ୍ଷ କରିବା ବି ବହୁତ୍ ଜରୁରୀ ଖରାଦିନ ହେଇଛି। ଖରାଦିନେ ପକ୍ଷୀ ପୋଖରୀ ଶୁଖିଯାଉଚି। ପାଣି ପାଉନାହାନ୍ତି। ଗଛର ଯେମିତି କିଛି ଖାଦ୍ୟ ହେଲା କି ପାଣି ହେଲା। ଟଙ୍ଗେଇବା ପାଇଁ ବ୍ୟବସ୍ଥାଟା କରିବା।
ହଁ କି ଆ କିଛି ଗୋଟେ ଖୋରା ପାତ୍ରରେ ଆମେ ବାହାରେ ନହେଲେ ପ କ୍ଷୀମାନଙ୍କ ପାଇଁ ଛାତ ଉପରେ କି ଗାଈ ଗୋରୁମାନଙ୍କ ପାଇଁ ବାହାରେ ଗୋଟେ ପାତ୍ରରେ ପା ହବା କି ମାନେ ସେମାନେ ଖାଇ ପାରିବେ କାରଣ ଏବେ ଯେମିତି ଖରା ହେଉଛି। ଉଁ ହଉ ସାଙ୍ଗ ଏଇ ତମ୍ ଶାନ୍ତ ବି ଲାଗିବ ଆଉ ସେମାନେ ବି ବହୁତ୍ ତ ଭଲରେ ଆଉ ଖୁସିରେ ରହିଲେ। ହଉ ସାଙ୍ଗ ତମ ବିଷୟରେ ତମ ସହ ଏଇ ସବୁ କଥା ଆଲ
ହ
କିଛି ନୂଆ ମଧ୍ୟ ଶିଖିବା ପାଇଁ ମିଳିଲା ଆଉ ମୁଁ ଭାବୁ ଆମେ ଏମ୍ତି ସବୁବେଳେ ଭଲ ପାଇବା ଆଉ ସେମାନଙ୍କର ଯତ୍ନ ନେବା କଣ କହୁଚ?
ହଁ ମତେ ବି ଏଇଟା ଲାଗୁଛି ମତେ ବି କଥା ହେଇକି ତମ ସହିତ ବହୁତ୍ ଭଲ ଲାଗିଲା। ଆଉ କିଛି ଜିନ୍ଷ ବି ଜାଣିବାକୁ ମିଳିଲା। ତ ଆଜିଠୁ ଆମେ ପ୍ରୟାସ୍ କରିବା। ହଁ ରଖୁଛି।
କରିବା ଆମେ ଯେମିତି ପଶୁପକ୍ଷୀମାନ ଙ୍କର ଅଧିକରୁ ଅଧିକ ଯତ୍ନ ନେବା ଆଉ ସେମାନଙ୍କୁ ଭଲରେ ରଖିବା।
ହ ଓ ହ ହ‌ ହ‌